ହ୍ୟାଲୋ
ହ୍ୟାଲୋ ଭାଇ ନମସ୍କାର
ନମସ୍କାର କଣ କରୁଛନ୍ତି?
ମୁଁ ବର୍ତ୍ତମାନ ଛାତ ଉପରେ ଭ୍ରମଣ କରୁଅଛି।
ଭ୍ରମଣ କରୁଛନ୍ତି ଆଉ କଣ ଖାଦ୍ୟ ଗ୍ରହଣ କଲେଣି ନା ନାଇଁ?
ଆଜ୍ଞା ନା ନା ବର୍ତ୍ତମାନ ଖାଦ୍ୟ ପ୍ରସ୍
ହୁଁ ଆଜି ବାର ଅଛି ଗୁରୁବାର।
ଆଜ୍ଞା ଆଜ୍ଞା ଆ ଜି ଏକାଦଶୀ ନା ଆଜି ପିୟାଜ ରସୁଣ ଆଜ୍ଞା ଆଜ୍ଞା ଆଜି ଏକାଦଶୀ।
ଓ ଏମିତିରେ ବି ଆମ ଘରେ ଗୁରୁବାର ଦିନ ଅ ପିଆଜ ରସ୍ ଶୁଣ ହୁଏ ନାହିଁ।
ଆମର ଏ ବି ଆଜ୍ଞା।
ହଁ ହଁ ଆଉ କଣ ପଢାପଢି ଚାଲିଚି କେମିତି ସବୁ
ଆଜ୍ଞା ପାଠ ପଢ଼ା ଠିକ୍ ଠାକ୍ ଚାଲିଛି ବର୍ତ୍ତମାନ ଟିକେ କଷ୍ଟ ଅନୁଭୂତ ବର୍ତ୍ତମାନ ଟି କିଏ କଷ୍ଟ ଅନୁଭୂତ ହୋଉ ଅଛି ଆମର ଏହି ଏହି ପାଠ୍ୟକ୍ରମରେ ଯୋଉ ପଢା ଯାଉଅଛି।
ଓହୋ। କଣ ଅଧିକ ବିଷୟ ଅଛି ନା ଅଧିକ ବିଷୟ ଗୁଡା ଅଧିକ ଲମ୍ବା ଆଉ
ଟିକେ ଜଟିଳ ଅଛି।
ଟିକେ ଜଟିଳ ଅଛି ହୋଉ କେତେଳ ଟି ଟିକେ ଧୀରେ ଧୀରେ କର ହେଇଯିବ ଆଉ କେବେ ବିଶ୍ ଶ୍ୱାସ ଛାଡ ହ ନିଜ ଉପରେ ବିଶ୍ଵାସ ରଖ ଆଉ ପରିଶ୍ରମ କରିଚାଲ ହେଇଯିବ।
ଆଜ୍ଞା ଭାଇ।
ଆଉ ଆଜିର ଦିନ କେମିତି ଗଲା?
ଆଜ୍ଞା ଆଜି ଆଜି ମୁଁ ଠିକ୍ ସମୟରେ ଉଠିଥିଲି ଏବଂ ଆ କିଛି କ୍ରୀଡା କଷରତ୍ କରିଥିଲି। ସକାଳୁ କାରଣ ସକାଳୁ ଉଠିଲେ ଟିକେ ଦେହ ଭଲ ରହେ ବୋଲି ସକାଳୁ ଭୋରୁ ପାଖାପାଖି ପାଞ୍ଚଟା ସମୟରେ ମୁଁ ଉଠି ପଡିଥିଲି ଏବଂ ସକାଳୁ ଟିକେ କ୍ରୀଡ଼ା କସରତ କରି ଅ ଅଳ୍ପ ଟିକେ ପ୍ରସନ୍ନ କାର୍ଯ୍ୟ କରିଥିଲି ତାପରେ ମୁଁ ଘରର କିଛି ନିତ୍ୟକର୍ମ ସାରି ଆସିଥିଲି ଆମର କଲେଜ ଆସି ପାଠ ପଢିବା ପାଇଁ। ଆଜି ତିନୋଟି ପିରିୟଡ ଭଲ ଭାବରେ ପଢିଲି। କିଛି ଶଙ୍କା ସାଧନ କଲି ଯୋଉ କଷ୍ଟ ଯୋଉ ବିଷୟଟି ଜଟିଳ ଲାଗୁଥିଲା ତ ସେଇଠି ଶଙ୍କା ସମାଧାନ କଲି ମୋର ଶଙ୍କା ବି ସମାଧାନ ହେଲା। ତ ଖୁସି ଲାଗିଲା। ଆଉ ସରିଲା ପରେ ପାଠ ପଢା କିଛି ବନ୍ଧୁ ମାନଙ୍କ ସହ ବାର୍ତ୍ତାଳାପ କରି ମୁଁ ଦାନ କଲି ଘରକୁ।
ଓହୋ ଆଉ ଖାଦ୍ୟ କଣ କଣ କଲେ କେତେବେଳେ କଲେ?
ଆଜ୍ଞା ମଧ୍ୟାହ୍ନ ଭୋଜନରେ ଆଜି ସମ୍ପୂର୍ଣ୍ଣ ସ୍ଵାତିକ ରୂପେ ଅରୁଆଅନ୍ନ। ହରଡ଼ ଡାଲି। ପୋଟଳଆଳୁ ତ ଏବଂ କାକୁଡି ସାଲଡ଼ ଟିକେ ପ୍ରସ୍ତୁତ ହେଇଥିଲା। ସାତିିକ ଭୋଜନ ତାପରେ ମୁଁ ଭଗବାନଙ୍କ ଭୋଗ ବି ଖାଇଥିଲି। ଠାକୁରଙ୍କୁ ଭୋଗ ଲାଗିଥିଲା। ଆଉ ଆପଣ ଆଜି କଣ ଗ୍ରହଣ କଲେ?
ଅ ଆଜି ସକାଳେ ଉଠି ମୁଁ ଆଗ କ୍ରୀଡ଼ା କସରତ କରିବା ପାଇଁ ଦୌଡ଼ିଆକୁ ଯାଇଥିଲି। ଦୌଡ଼ କରିକି ଘରକୁ ଆସି ଆ ଆସିଲା ପରେ ଠାକୁରଙ୍କୁ ପୂଜା ଫୂଜା କରି ଅ ତାପରେ କର୍ମ କରିବା ପାଇଁ ବସି ପଇଲି। ମୋର ଟିକେ ଅ କର୍ମ କେତ୍ରରେ କାମ ଥିଲା ସେ କାମ ଶେଷ କଲି କମ୍ପ୍ୟୁଟର ରେ ତାକୁ ଶେଷ କଲା ପରେ ମୁଁ ମୋର ତାପରେ ତାକୁ ଯାହା ମୋର ଆଁ ରିପୋର୍ଟିଙ୍ଗ ମେ-ମାନେ ଯିଏ ଆମକୁ ଉପର କକ୍ଷ ତାକୁ ସମିଟ୍ କଲି ଯହା ଦବାର ଥିଲା ଦେଲି ଦେଲା ପରେ ଆ ଦିପ୍ରହରେ ଖାଦ୍ୟ ଗ୍ରହଣ କଲି ଭାତ, ଡାଲି ଡାଲମା ହେଇଥିଲା ଆଉ ତା ସହିତ ଶାଗ, ବଡିଚୁରା ଆଉ ଆମ୍ବ ହେଇଥିଲା ସେ ଖାଦ୍ୟ ଗ୍ରହଣ କରି ତାପରେ ଶ୍ ଦିପହରେ ଟିକେ ନିଦ୍ୟା ଗ୍ରହଣ କଲି ଟିକେ ଦୁଇରୁ ତିନି ଘଣ୍ଟା ଶୋଇଲି। ସନ୍ଧ୍ୟାଳେ ଟିକେ ଉଠି ଏଇ ଚା ପାଞ୍ଚଟା ପାଖାପାଖି ମୁଁ ଖେଳିବା ପାଇଁ ବାହାରିଲି। ଏଇ ଗଲି କ୍ରିକେଟ ସାଙ୍ଗ ମାନଙ୍କ ସହିତ ଟିକେ କ୍ରିକେଟ ଖେଳି ତାପରେ ସନ୍ଧ୍ୟାବେଳେ ଆସିଲି। ଆସିଲା ପରେ ଫୁଣି ଟିକେ ଘରେ ଘର କାମ ଗ୍ରୁପ୍ କାମ କମ ଥିଲା ତାକୁ ଶେଷ କରି ଏବେ ବସିଛି ଅ ଏବେ ରାତିି ବସି ମ ଗ୍ରହଣ କରିବି ଆଉ ଟିକେ ପରେ।
ଆଜ୍ଞା ଆଜ୍ଞା। ମୁଁ କହିଲି ଭାଇ ଆପଣ ଏବେ ଯୋଉ ପାଠ୍ୟକ୍ରମରେ ପଢୁଚନ୍ତି ତା ପାଇଁ ଆପଣ ଏକ ପ-ପ୍ରବେଶିକା ପରୀକ୍ଷା ଦେଇଥିବେ। ତ ଆପଣ ସେ ପ୍ରବେଶିକା ପରୀକ୍ଷା ଦେଉ କୁ ସମ୍ପୂର୍ଣ ମାନେ ଭଲ ଭାବେ କରିବା ପାଇଁ ଆପଣ ଏବେ ଯୋଉ ବିଶ୍ବିଦ୍ୟାଳୟରେ ଅଛନ୍ତି ସେ ଯାଏ ପହଞ୍ଚିବା ପାଇଁ ଆପଣଙ୍କୁ ପାଖାପାଖି କେତେ ସମୟ ଲାଗିଥିଲା?
ଉଁ ଗୋଟେ କଥା କହିବି ସମୟର ଦୋ ସୁଦୁପଯୋଗ କରିବା ଅଧିକ ଇମ୍ପୋର୍ଟାଣ୍ଟ ଅଧିକ ଜରୁରୀ। ସମୟକୁୁ ଅଧିକ ସମୟ ଦବା ସେଇଟା ଅ ବୋଧ ହୁଏ ଅଧିକ ଜରୁରୀ ନ ହେଇପାରେ ତାଠୁ ଅଧିକ ଜରୁରୀ ଏଇଟା ହବ ସମୟ ଯୋଉ ସମୟ ଦଉଚ ତାକୁ କେତେ ଭଲ କେତେ ଭଲ କେତେ ଅ ସୁଦୁପଯୋଗ କରିପାରିବ ଯଦି ତମେ ଦଶ ମିନିଟିଆ ପନ୍ଦର ମିନିଟ ପଢୁଛ ପନ୍ଦର ମିନିଟ ର କ୍ଵାଲିଟି ପନ୍ଦର ମିନିଟ ଯୋଉ ଅ ଅ ଯେମିତି ଉପାଦେୟତା ଉପାଧେୟତା ଅଧିକ ଥିବା ଦରକାର ଆଉ ନଚେତ୍ କି ଅଧିକ ସମୟ ପଢିବା। ଜରୁରୀ ନୁହେଁ ଯେତିକି ସମୟ ପଢିବ ତାକୁ ଭଲରେ ମନେ ରଖିବା ତା ସେଇଟା ହଉଚି ସବୁଠାରୁ ବଡ ଗୋଟେ ସ୍ୱର୍ଣ୍ ଋନ ସ୍ୱର୍ଣ୍ଣ ନିୟମ କହିଗଲେ ଚଳିବ ସେଇଟାକୁ ମୁଣ୍ଡ ହଁ କୁହନ୍ତୁ କୁହନ୍ତୁ।
ନାଇଁ ଆପଣ ଏଇଟାକୁ ମାନି ଚାଲୁଥୁଲେ?
ହଁ ମୁଁ ସେଇଟାକୁ ଧ୍ୟାନ ରଖିକି ମୁଁ ଯଦି ଯେତିକି ସମୟ ଦଉଚି ସେଇ ତାରେ ମୁଁ ମୋର ନିଜର ଅ ସ-ସମ୍ପୂର୍ଣ୍ଣ ନିଜ ଶତ ପ୍ରତିଶତ ସମ୍ପୂର୍ଣ୍ଣ ଯୋଗ ଦେବି ଯଦି ଦଶ ମିନିଟ୍ ବି ଦଉଚି ତାକୁ ସମ୍ପୂର୍ଣ୍ଣ ଯୋଗ ଦେବି।
ଆଜ୍ଞା ମୁଁ ବୁଝିଲି ବାଦ ମୁଁ କହିଲି ଆପଣ ତ ମୁଁ ଶୁଣିଥିଲି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଆପଣ ଭୌତିକ ବିଜ୍ଞାନ ରେ ପଢୁଥିଲେ? ଭୌତିକ ବିଜ୍ଞାନ ଅ ପାଠ ପଢା ଟି ଆପଣ ସେଇ ମାନେ କୋଉ ପ୍ରଥମ ବର୍ଷରୁ ଆରମ୍ଭ କରିଥିଲେ ନା
ନା ନା ମୁଁ ମୋର ପ୍ରଥମ ଦ୍ଵିତୀୟ ଯାଏ ଦ୍ଵିତୀୟରେ ଅଧାଯାଏ ମୁଁ କିଛି ସେ ବିଷୟରେ ଭାବି ନଥିଲି କି ମୁଁ ସେଇ ମାନେ ଅ ଇ ଲାଇନ ରେ କରିବେ
ଯିବି ବୋଲି ଆପଣ କେବେ ଭା
ଭାବିନଥିଲି ପଛରେ ଯେତେବେଳେ ମୁଁ ହଁ ହଁ ଖାଲି ମୁଁ ସେଥିରେ ପ୍ରବେଶିକ ବିଜ୍ଞାନ ପ ଥୁଲି ଯେତେବେଳେ ମୁଁ ଧୀରେ ଧୀରେ ପଢିଲି ଆଉ ଜାଣି ଜାଣିବାକୁ ପାଇଲି କି ଏଇ ଏଇ ଜିନିଷ ଏବେ ଅଛି ବୋଧ ହୁଏ ଟାଇମ ସମୟ ଅଧିକ ଲାଗିପାରେ କି ତମେ ଜାଣିବାକୁ ବି ତମେ କୋଉଥିରେ ଅଧିକ ସୁଇଟେବୁଲ ଅଛ କୋଉଥିରେ ଅଧିକ ତମେ ସମ୍ପୂର୍ଣ୍ଣ ନିଜ ଦେଇପାରିବ କୋଉଥିରେ ତମେ ନିଜକୁ ହେଇପାରିବ ତା ପାଇଁ କୋଉଟା ଭଲ ଲାଗିବ ସେଇଟା ତା ପାଇଁ ବି ସମୟ ଲାଗିପାରେ ବଧ ହୁଏ ବେଳେ ବେଳେ ତମକୁ ଗୋଟେ ଜିନିଷ ଲାଗିପାରେ କି ମୋର ଭଲ ହଉଚି କି ମତେ ଭଲ ଭଲ ଲାଗୁଚି ତା ବୋଲି ତା ମାତ୍ରା ନେଇ ଯାଉଚି କି ସେଇଟା ହିଁ ତମ ପାଇଁ ଭଲ। ତମର କୋଉଟା ଭଲ ହଉଚି? ତା ସହିତ ସେଇଟା ତମେ କ ଯଦି କରିବ ତା ସେପଢା ପ କହିଲା ପରେ ଯୋଉ କ୍ଷେତ୍ରରେ ପହଞ୍ଚିବ ଯୋଉ ଉପାଦେୟ ହଁ ସେଇଟା କେମିତି ଭଲ ହବା ଦରକାର ସବୁ ଜିନିଷ ଧୀରେ ଧୀରେ ଅ କରିବାକୁ ଟାଇମ ଲାଗେ ସମୟ ଲାଗେ ସମୟ ଟାକୁ ଟିକେ ନିଜକୁ ଏବେ ଦିଅ ସମୟ କି ଏବେ ମୁଁ କିଛି ବି ହଉ କରିପାରିବି ତାପରେ ଦେ ଖ ମୁଁ ଯଦି ଏଇ ଜିନିଷ ଟା କରିବି ତାହେଲେ ସେଇଟା ଭଲ ହବ ନା ସେଇଟା କରିବି ଯଦି ଏଇ ଟା ମୁଁ ହେବି ଅଁ ଭବିଷ୍ୟତରେ ତ ସେଇଟା ମୋ ପାଇଁ ଭଲ ଏଇ କର୍ମକ୍ଷେତ୍ର କରିବି ନା ଆଉ ଅଲଗା କୋଉ କର୍ମ କ୍ଷେତ୍ର କାରିବି କାଇଁ କଇଲା ଗୋଟେ ଯୋଉ କର୍ମ କେତ୍ରରେ ତମେ ଅ ମାନେ ଭା ଏଇଟା କରିବି ସେଇଟାକୁ ତମେ ମୁ ମ କମ୍ ସେ କମ୍ ତମକୁ ପନ୍ଦର ବର୍ଷ କି ର୍ ଦବାକୁ ପଡିବ ସେଇ କର୍ମ କ୍ଷେତ୍ରରେ ଥରେ ପାଞ୍ଚ ବର୍ଷ ଚାରି ବର୍ଷ ଦେଲା ପରେ ଆଉ ତମେ ଚେଞ୍ଚ କରିପାରିବନି ତମେ ବଦଳିବାକୁ ବହୁତ ସମୟ ଲାଗିପାରେ ବହୁତ ପରିଶ୍ରମ ବି ଲାଗିପାରେ ତମକୁ। ତ ପ୍ରଥମେ ହଁ ତା ପାଇଁ ତମେ ଆଗ ତାକୁ ବାଛିବା ପାଇଁ ତମେ ଅଧିକ ସମୟ ନିଅ ବାଛିକି ତାକୁ ନେଇଗଲା ପରେ ପୁଣି ଅ ପଛରେ ଯଦି ତମେ ପରିବର୍ତ୍ତନ କରିବ ସେଇଟା ତମ ପାଇଁ ଅସୁବିଧା ଜନକ ହେଇପାରେ। ତେଣୁ ପ୍ରଥମେ ବାଛିବା ପାଇଁ ସମୟ ଯେତେ ନବା କଥା ନିଅ ଥରେ ବାଛିଲା ପରେ ତା ପାଇଁ ଲାଗି ପଡଥିଲା ସେଇଠା ହଉଛି ସବୁଠାରୁ ହ ଭଲ ଉପାୟ ଉ ତମର ମାନେ ଉଚ୍ଚସ୍ତ ସ୍ତରରେ ପହଞ୍ଚିବା ପାଇଁ
ନାଇଁ ମାନେ ବର୍ତ୍ତମାନ ଆମେ ସମୟଟିକୁ ଦେଖିବା କି ବିଭିନ୍ନ ବିଭିନ୍ନ ଅ ପାଠ୍ୟକ୍ରମକୁ ଦେଖିବା ବର୍ତ୍ତମାନ କୋଉଟା ଆମ ପାଇଁ ଉପଯୋଗୀ ଆଉ କୋଉଟା ଆମକୁ ଭଲ
ଭଲ ଲାଗିପାରିବ ବୋଧେ ଏ ଲାଗିପାରେ ତମକୁ ଆଜି ଯୋଉଟା ଭଲ ଲାଗେ କାଲିକି ତେବେ ଏଟା ନ ଭଲ ଲାଗିପାରେ ହଁ ତ ସେଥିପାଇଁ ଏବେ ଯେତେ ତମେ ଅଧିକରୁ ଅଧିକ ଅଧିକ କର୍ମ କ୍ଷେତ୍ର ରେ ଅଧିକରୁ ଅଧିକ ସବୁ କର୍ମ କ୍ଷେତ୍ର ରେ ଗୋଟେ ଅ ଆରମ୍ଭ ସ୍ତର ଥାଏ। ସେ ଆରମ୍ଭ ସ୍ଥଳକୁ ଟ୍ରାଏ ମାନେ ନିଜେ ବ୍ୟବହାର କରିବାକୁ ଟ୍ରାଏ କର କର। ଆରମ୍ଭ ସ୍ତର ତମେ ଚେଷ୍ଟା କର ସେ ଆରମ୍ଭ ସ୍ତର ମୁ ଆଙ୍କୁ ଦେଖିବି ନିଜେ ଅନୁଭୂତ କରିବି ଯଦି ଏଇଟା ଭଲ ହେଲା ତାହେଲେ ମୁଁ ଏଇଟାକୁ ଆଗକୁ ମ ବ୍ୟବହାର ମାନେ କରିବାକୁ ଦେଖିବି ଏଇ କ୍ଷେତ୍ରରେ ମୁଁ ଆଗକୁ ବଢ଼ିବି ତ ତାପ ଆଗ ଯୋଉ ଆରମ୍ଭ ଯୋଉ ର ଅଛି ସେଇଟାକୁ ଦେଖ କି ଏଇଟାକୁ ମୁଁ ଯଦି କରିବି ମୁଁ ଏଇଥିରେ କେତେ କ୍ଷେପ ଖାଇପାରୁଛି କେତେ ମୁଁ ରହିପାରୁଛି ଏଇ କ୍ଷେତ୍ରରେ ତ ସେଇଟା ତମ ପାଇଁ ଗୋଟେ ପଛ ସୁବିଧା ହଉ କି ଏବେ ତମର କଲେଜ ର ବିଶ୍ୱବିଦ୍ୟାଳୟର ପ୍ରଥମ ବର୍ଷ ଅଛି ପ୍ରଥମ ବର୍ଷ। ଶଇିଲ ସେ ଦ୍ୱିତୀୟ ବର୍ଷ ଦ୍ୱିତୀୟ ବର୍ଷ ବହୁତ ଭଲ ସମୟ ଅଛି ତମ ପାଖରେ ଦି ବର୍ଷ ଦି ବର୍ଷ ତାକୁ ଦିଅ ପୁରା କି ତମେ ଭାବ କିଟାଦିନ ଏଇଟା କରିବି ତାହେଲେ ଏଇଟା ଭଲ ହବ ନା ଆଉ କୋଉଟା କରିବି ଭଲ ହବ।
ଆଜ୍ଞା। ଆଜ୍ଞା ଭାଇ ଇ ନାଇଁ ଆପଣ ବୋଧେ ଏବେ ଛୁଟି ରେ ଆସିଥିଲେ।
ହଁ ଏବେ ମୋର ଆ ଇଣ୍ଟରସିପ ଚାଲିଥିଲା ତ ଏବେ ମୁଁ ଛୁଟିରେ ଆସିଥିଲି। ହଁ ତ ଏବେ ମୋର ଆଉ ଗୋଟେ ବର୍ଷ ଅଛି କଲେଜ୍ ର ଅ ବିଶ୍ୱବିଦ୍ୟାଳୟ ଏଇଟା ଶଇଲା ପରେ ଅ ମତେ ଦେ ଚାକିରି ସେଇଥିରୁ ମିଲିବ କଲେଜ୍ ରୁ ହିଁ। ସମସ୍ତଙ୍କୁ ସବୁ ଜିନିଷ ସମସ୍ତଙ୍କ ପାଇଁ ସୁବୁ ବେଳେ ରାସ୍ତା ସମାନ ନଥାଏ। ତମ ରାସ୍ତା ଅଲଗା କାହା ରାସ୍ତା ଅଲଗା ସମସ୍ତଙ୍କୁ ମେବି ବଧହୁଏ କ୍ଷେତ୍ର ଗୋଟିଏ ହେଇପାରେ। ଗନ୍ତବ୍ୟ ସ୍ଥଳ ଗୋଟେ ହେଇପାରେ ବାକି ତା ରାସ୍ତା ସେଇ ଜାଗାକୁ ପହଞ୍ଚିବା ପାଇଁ ରାସ୍ତା ସମସ୍ତଙ୍କୁ ହେଇ ପାରିଲା
ତାଙ୍କରତ ଗତ୍ୟମ୍ ଗତବ୍ୟ ପଥ ଅଲଗା।
କ ଦେହୁ ତ ଅଲଗା ପଥର ଅଲଗା ବାକି ପହଁଞ୍ଚିବାର ଜାଗାରେ ଗୋଟିଏ ଯଦି ମନେଙ୍କର ଜଣେ ସେମ୍ ଦି ଜଣ ଏକ କ୍ଷେତ୍ରରେ କାମ କରିବେ ତାପ ଯେ ହଁ ହଁ ତା ମାନ ଏଇଆ ନୁହଁ ଯେ କି ସେମାନେ ସେମ୍ ରାସ୍ତା ଦେଇକି ଆଇବେ। ତ ସେଇଟା ତମ ତମ କ୍ଷେତ୍ର ତମ ରାସ୍ତା ତମେ ହିଁ ନିଜେ ପ୍ରସ୍ତୁତ କରିବ ନିଜେ ହିଁ ସେଇ ରାସ୍ତା ଚାଲିବ ତମ ପାଇଁ ତ ହଁ। ତମେ ତମ ରାସ୍ତା ଟ୍ରା ଚେଷ୍ଟା କରିକି ତମେ ନିଜେ ଗଡିବ ନିଜେ ଚାଲିବ। ନା କି ଆଉ କାହାକୁ ଅ ଦେଖିବ କି ହଁ ସିଏ ସେମିତି କରିପାରୁ ତ ମୁଁ ବି ସେଏଁ କରିପାରିବି ସେ ନୁହଁ ଯଦି ସିଏ ସେମିତି କରିପାରୁଛନ୍ତି ମୁଁ ହଁ। କାହା କଥା କେବେ ଭାବିବ ନାହିଁ ନିଜ କଥା ଭାବିବ ନିଜେ କେମିତି କରିପାରୁଛ ତାବୋଲି ନୁହଁ ଯେ କି ନିଜେ ବହୁତ ଅ ମାନେ ସମସ୍ତଙ୍କୁ ନିଚା ଦେଖିବାକୁ ତାଙ୍କ କଥା ଭାବିବାନି ତମର ହଁ ସମେସ୍ତେ ମି ନିଜକୁ ନିଜେ ଭିତରେ କହୁଥିବ କି ମୁଁ ସବଶ୍ରେଷ୍ଠ ଅଛି ବାକି ମୋ ପାଇଁ ମୁଁ ସେଇଟା ଦେଖିବା ଦରକାର ନାହିଁ। ଗର୍ବ ଆମ ଭିତରେ କରିବା ଦରକାର ନାହିଁ ମୁଁ ନିଜେ ରଖୁଚି ମୋ ଭିତରେ ଯେତିକି ଅଛି ମୁଁ ମୋର ଯାହା ଅଛି ତାକୁ ପ୍ରଦାନ କରିବେ ଯୋଉ ଜିନିଷ ବି ଯୋଉ କର୍ମ କେତ୍ରରେ କରୁଚି ମୁଁ ତାକୁ କୁ ନିଜର ଶତ ପ୍ରତିଶତ ଦେବି।
ମୁଁ କିହିଲି ଭ୍ରାତା ମୋର ଆଉ ଗୋଟେ ପ୍ରଶ୍ନ ଥିଲା
ହଁ ଗୋଟେ କାମ କର ତମେ କଲ୍ କର ତାପରେ କଥା ହେଇଯିବା।
ଆଜ୍ଞା ଆଜ୍ଞା କରୁଚି ଆଜ୍ଞା ଭାଇ।
ଆ